ହ୍ୟାଲୋ।
ହ୍ୟାଲୋ ହୁ କ
ହଁ ଦିଦି।
ହୁଁ।
ତମେ କୋଉ ଫୋନ ଧରୁଛ ଦିଦି ତମେ ଫୋନ ନାଁ କଣ?
ମର ଏଇନ ପଟରଲା। ଜି ସିକସଟି ଫୋର୍ ଟା।
ଷ୍ଟୋରେଜ କେତେ?
କଣ ଆଣିବୁ କି?
ନାଇଁ କହୁ ନା ହ ବଢିଅଛି।
ଏଇଟା ନା ଷ୍ଟୋରେଜ ଅଧିକ ବୋଲି ମୁଁ ଆଣିଥିଲି। ଗୋଟେ କ୍ୟାମେରା ଏମତି ଭଲ ନାହିଁ ଏତେ
ହୁଁ ହୁଁ।
ତୋର କୋଉ ମଡେଲ ଟା ତୁ ଧରୁଛୁ? ହଁ ପଡୁଛି ଭଲ ଏଇଟା ଖାଲି ଷ୍ଟୋରେଜ କାଫି ଅଛି ଆଉ
ହୁଁ ମୋ ମୋ ଫୋନ ତ ଦିଦି ମୁଁ ଣ ଏଇ ତିନି ଚାରି ବର୍ଷ ହବ ଏଇ ଅକ୍ଟୋବରରୁ ଆସିଲେ ଚାରି ବର୍ଷ ହବ।
ଆଛା କଣ ଧରୁଛୁ ମୋଡେଲ?
ମୋର ରିୟଲିମ୍ ସି ଥାର୍ଟି ୱନ୍। ଓ ହଁ।
ମୋର ଅଗଷ୍ଟ ଦୁଇ ଆସିଲେ ଏଇଟା ଦି ବର୍ଷ ହବ।
ମୋର ଅକ୍ଟୋବର ତିନି ଆସିଲେ ଚାରି ବର୍ଷ ହବ।
ଓହଁ ମୁଁ ଯୋଉଟା ଆଗରୁ ଧରିଥଲି ମୁଁ ସେଇ ପାଞ୍ଚ ଛ ବର୍ଷ। ଭ ତାପରେ ବାବା ଧରୁଛନ୍ତି ଏଵେ।
ହଁ ହଁ।
ହୁଁ।
ମୁଁ ପ୍ଲଟୁ ସେକେଣ୍ଡ ଇୟର ପଲି ଫୋନ ପାଇଁ ସମସ୍ତଙ୍କର ଫୋନ ଅଛି ମୋର ଫୋନ ନାହିଁ ମୁଁ କଲେଜ କି କିଛି ଜାଣିପାରୁ ନାଁ ସେମିତି କହିବାରୁ ଏ ସେ ଟାଇମ୍ ରେ ସେଣ୍ଡେ କିଣିଦେଥିଲେ।
ଏଟା ଭାଙ୍ଗି କି
ନାଇଁ ଲୋ ଦିଦି।
କ୍ୟାମେରା
ହଁ ଆସୁଛି ଆସୁ। ଶୁନି ଏମତି ଆଉ ଅଞ୍ଜଳି ର ଫୋନରେ ଯେମିତି ମୋ ଫୋନ ସେମିତି ଆଉ।
ଏମିତି ତାହେଲେ
ହୁଁ। କଣ ରୋଷେଇ ହେଇଛି ଏବେ ତମର କହିଲ କହିଲ ସନ୍ତୁଳା।
ରୁଟି ଆଉ ସନ୍ତୁଳା ବା।
ଅଞ୍ଜଳି କଣ କରୁଛି?
ଏ ସେପଟେ ପୁଅ କୁ ଧରିଛି।
ସିଏ ତ ମୋ ପାଇଁ ଗୋଟେ ମୁଁ ଏତେ ଆଗକୁ ଯାଉଛି ବୋଲି ତା ପାଇଁ ହିଁ ଯାଉଛି। ଏତେ ଏତେ ନିରିହ ଥିଲେ ଏତେ ନିରୀହା ଥିଲେ ସିଏ ମତେ ହିଁ ଏତେ ଆଗକୁ ଆଣିଛି।
ଭଲ ଭଲ ଆରେ ସେ ଭଲ। ତାପରେ ତୁ ଆମର କଣ କମ ହେଇସ୍ତ ଭଳିଆ ଗଡଆ ପିଲାଡିଆ ଆ
ମତେ ଭଲ ଲାଗେ ତ ବି ତ ଗୁଣ ଗୁ ସବଟେ
ହୁଁ ଜ୍ୟୋତି ଦିଦି କୋଉ ପଟେ ଏପଟେ ମାର୍କେଟ ପଟେ ଟ୍ୟୁସନ। ଜ୍ୟୋତି ଦିଦି ମାର୍କେଟ ପଟେ ଟ୍ୟୁସନ ଯାଉଛନ୍ତି କି?
ଆ ହଁ ଆରେ ମତେ ଟ୍ୟୁସନ ସେଇ ଟାଇରେ କଣ ଗୋଟେ ଦିଟା କହିଲେ ଯେ ଗୋଟେ ସିଆ କୁଆଡେ ଥିଲା କହି ଏ ଯୋଉ ଆମର ଚେୟାର ଅଛି ଆଁ ସେ ପେଟ୍ରୋଲ ଟାଙ୍କି ଇ ଆଙ୍କର ଆଣିଦେଲେ। ଆର ଷ୍ଟୁଡିଓ କଣ କହିଲେ ଫ୍ୟାର ଗୋଟେ ପେଟ୍ରୋଲ ଟାଙ୍କି ନାହିଁ ଖାଲି ଦୀପା ସେଇ କହୁଛି ସେରା ଜୋତା ସାହୀକି କଣ ମୁଁ ଜାଣିନି।
ଏଇ ଯୋଉ ବସ୍‌ ଷ୍ଟାଣ୍ଡ ସେ ଆଡେ ଆଡେ ଅଛି ବସ୍ ଷ୍ଟାଣ୍ଡ ଜାଣିଲେ କି? ହଁ ସେଇ ପାଖାପାଖିର ଗୋଟେ ମନ୍ତି ଜଣ ପଚାରଥିଲେ ସେପଟେ ଯିବୁ କି? ବଲେ ମୁଁ ମୁଁ ଯୋଉଠ ଯାଉଛି ଟ୍ୟୁସନ
ହୁଁ।
ଏ ଆଙ୍କର ତୋ ଛୁଆ ଘର ହ ନାଇଁ ନାଇଁ। ଆ ହଁ ଯେ ସେପଟେ ଯଦି ଯିବୁ ଗଲେ ମୁଁ ଯୋଉଠୁ ଟ୍ୟୁସନ ଯାଉଛି ତାଙ୍କ ମ୍ୟାଡାମ୍ ହିଁ ମତେ ପଚାରୁ ଥିଲେ ତ ହବ ବୋଲି ମୁଁ ପଚାରିଦେଲି।
ଆଚ୍ଛା ଦେବେ ଦିଦି।
ଦୁଇ କ୍ଲାସ ନା କଣ ହଁ। କେତେ କଣ ଦେବେ କଥା ହେଇଯିବ ତୁ ଆଉ ପନ୍ଦରଶହ ଟଙ୍କା ଡିମାଣ୍ଡ କରିବୁ ଏତେ ଦୂରରୁ ଯିବୁ ଆଉ
ଆ ହୁଁ ହୁଁ ଫ୍ୟାମିଲି ଭଲ।
ହଁ ଭଲ ଫ୍ୟାମିଲି ଟା ତାଙ୍କର ଥିଲା। ଟିଚର ଲାଇନ୍‌ ରୁ ଆସିବ ବୋଲି ନା
ହୋଉ ପଇସା କଥା ତମେ କହିଦବ ତ ପନ୍ଦରଶହ ବୋଲି।
ହଁ ର ମୁଁ ଆଗ ପଚାରିବି ଆମ ମ୍ୟାଡମ୍ କାଲି ଗଲେ ମୁଁ ପଚାର ଯିବି ଆଜି ଭାବିଲି କଥା ହେବି। ବିଷୟରେ ମରୁ ଆ ମନେ ନାଇଁ ଟ୍ୟୁସନ ଟାଇମ୍ ହେଇଗଲା ମୁଁ ଏପଟ ସେପଟ ହେଇକି ନା ମୋ ଲାଇନ୍‌ ଟା ସବୁବେଳେ ଇଆଡ଼େ ସିଆଡେ ହେଇକି ରହୁଛି ମାନେ ମୁଁ ଅନେଇକି ହୋଉ ଘର ଗୋଟେ ଜିଷ କହିଥିଲି ଆଣିବା ହଁ ଯେ ମୁଁ କାଲି ଟ୍ୟୁସନ ଗଲେ କଥା ହେଵି ଯଦି ସେଟା ଥିବ ବୋଲି ତ ଭଲ କଥା ଯାଇକିନା କରିଦବୁ।
ଆମର ଏ ସାଙ୍ଗରେ କେତେଟା କହିଲି ନା ସେମାନେ ଦୂର କିଏ ଆଉ ଟ୍ୟୁସନ୍ ହେଇଗ କରିବାକୁ ଧରିବାକୁ ଅମଙ୍ଗ। ମୋର ଟ୍ରାନ୍ସପୋର ହେଲେ କଣ
ଏଇଠି ହୁଁ। ହଁ ହଁ ବୋଉ। ଭାରତ।
ହୁଁ
ସବୁ କଣ ତମର ହାଲ ଚାଲ?
ହୁଁ ହ ହ
ହ
ଗରମ ହଉଛି ନା ନାଇଁ ଦିଦି।
ଗୁଳୁଗୁଳି ଏମିତି ହଉଛି ସହି ହଉନି କହନା ସେ ଗରମ କଥା। ନା ନେ ଲାଗୁଚି ଅଧିକ।
ଏବେ ତ କଷ୍ଟ ଦିନ ଆସୁଛି କଣ କୁହ ତ ବର୍ଷା।
ବର୍ଷା ଟେ ତତେ କଷ୍ଟ ଲାଗୁଛି ଭାଇ ମତେ ବର୍ଷ ତା ଠୁ।
ଉଁ।
କଣ କଣ ହୁଁ ମତେ ବର୍ଷା ସବୁଠାରୁ ଅଧିକ ପସନ୍ଦ।
ହଁ ବର୍ଷାରେ ଯାଇ ହଉନଥିବ ସେ ରେନିକୋଟ ପିନ୍ଧିଲେ ବି ଉଦା।
ଛୁଟି ମାରିଦବୁ।
କି ବର୍ଷା ଦିନ ମାନେ ଏତେ ଦେ ନାଇଁ। ବର୍ଷା ଦିନ ଏତେ ଦିନ ହବ ବର୍ଷା ଯଦି ବାତ୍ୟା ଗୋଟେ କଣ ହେଲା କହିଲେ ସିନା ଛୁଟି ହବ ଦିଦି ଆଉ ବର୍ଷା ଦିନ ବେଳେ ସ ସନ୍ଧ୍ୟା ଟାଇମ ରେ ଏକା ବର୍ଷା ହଉଛି।
ହୁଁ ବେଶୀ ଯଉଦିନ ବର୍ଷା ହବ କ୍ୟାନସଲ ଛୁଟି ଟିଉସନ୍। ଆଉ ସେମାନେ କଣ କହିବେ ଏତେ ବର୍ଷା ରେ ରେନକୋଟ। ପିନ୍ଧି ଗଲେ ହେଲେ ଉଦା ହେଇଯାଉଚୁ ଶଳା। ହୁଁ ଅଛି ମ ମୁଁ ଛୁଟି ମାରିଦିଏ।
ମତେ ଶୀତ ଦିନ ଭଲ ଲାଗେ ଦିଦି ସତ।
ଦେହ ହା ତ ଫାଟେ ସେ ଯୋଉ ରୁପି ହୁଏ ହେଲେ ବି ତତେ ପସନ୍ଦ। ନେଟୱାର୍କ ଇଏ ହଉଛି। ନେଟୱାର୍କ ଟିକେ ପ୍ରୋବ୍ଲେମ ରହୁଛି ଟିକେ ଭଲ ଲାଗିବ।
ଟିକେ ଲଗେଇବା କଣ ଏମିତି ଏମିତି ଲଗେଇବା ଟିକେ ଆଉ।
ହୁଁ। ଯେତେ ଯାହା କଲେ ହେଲେ କିଛି ନାହିଁ ଲୋ ହେ। ଶୀତ ଦିନେ ଶଳା ଗୋଡ ହାତ ଓଠ ମୁହଁ ଏମିତି ଫା ଟୁଛି ଡର ଲାଗୁଛି ନିଜକୁ ଦେଖିବାକୁ। ଆଉ ତ ତାପରେ କମ୍ବଳ କ ଉପ ତ ମାନେ। କମ୍ୱଳ ଛାଡିକି ଉଠିବାକୁ ଜମା ଇଚ୍ଛା ହଉନଥିବ ଦିନରୁ ରାତି ଯାଏଁ।
ଧଇଲ ମାନେ ଶୋଇଲ ସିଧା।
କାମ କରିବାକୁ କଷ୍ଟ ଆଉ କଣ ଭଲ କହିଲୁ ଶୀତ ଦିନେ।
ହୁଁ।
ହୁଁ।
ଆଉ କଣ।
ଟିକେ ୟାକୁ ନମ୍ବର ଦେଲୁ କି ମୋର କଣ।
ନା ନା ଦେଇନି କାଲି ହଁ କାଲି କଥା ହବ ନେଇ କି ଆଜି ମୁଁ ପଠେଇ ଦେବି ନମ୍ବର ସ
ହଁ ହଁ କାଲି ସକାଳୁ କଥା ହେଇଥିଲୁ କି।
ହୁଁ ଏବେ ତ ସିଏ ଜଷ୍ଟ କଥା ହେଲା ମୁଁ ଟିକେ ତା ସହିତ କଥା ହେଲି ସିଏ ବି ମତେ ଆସିଲା କହିଲା ମୁଁ ବି ତାକୁ ଆସିଲି କହିଲି ଆଉ ରଖୁ ଦିଦି ସହିତ କଥା ହେବି କହିଲି।
ହଁ ଠିକ ଅଛି ତାର କେତେ ଆସିଚି।
କଣ ଦିଦି।
ତାର କେତେ ଆସିଚି?
ଚାରିଶହ କେତେ ଗୁଟେ ଆସିଛି ସିଏ କରିନଥିଲା ସିଏ ଯେହେତୁ ଆ ଆଗରୁ ଏଇଟା କରିଥିଲା ନା ଆଗରୁ କରି ଥିଲା ଯେ ତାର ପାଞ୍ଚଟା କି ଛଅଟା ଏମିତି ହେଇଛିି ତ ସିଏ ଚାରିଶହ କେତେ ଗୁଟେ ପାରା।
ମୋର ବି ସେୟା ପରା ମୋର ବି ବି ଦି ଦିନ ତଳେ ଇଏ ହେଲା ମାନେ କଣ କହିଲୁ ମୋର କାଲି ରାତିରେ ହେଲା ମାନେ ସେଇଟା ମୋର କାଲି ରାତିିରେ ହେଲା ତ ଆଜି ମୋର କଲି ହେଲା ଆଉ।
ହୁଁ।
ତମର କେତେ ଦିନରେ କମ୍ପ୍ଲିଟ ହେଇଥିଲା?
ମୋର ଜଲଦି ହେଇଗଲା ଆମେ ଯେହେତୁ ହେଲା ଷ୍ଟାର ହେଲା ଆରମ୍ଭ ଆରମ୍ଭ ଟାଇମଟା ଆମେ କରିଦେଇଚୁ ନା ସବୁ, ମୁଁ ତାପରେ ଦିଦି ଘରକୁ ଗଲି ଏବେ ତିନି ଦିନ କେତେ ବର୍ଷା ହେଲା କି ନାଇଁ ତିନି ଦିନ ବର୍ଷାକେତେ ହେଲା ଲାଇନ ରହିଲାନି ନେଟୱାର୍କ ପ୍ରୋବ୍ଲେମ ହେଲା
ହୁଁଉଁ। ଆଛା। ଆଉ ସେ ମୁଭିିକି ଉ ଆ ତୁ ତୁରେ ଅଛୁ କି ତୁ କରୁଚୁ।
ହଁ ସେଇଟା କରିଚି।
ସେଇଟା ତୋର ଠିକ ଚାଲିଛି।
ହଁ ଚାଲିଛି ଦିଦି ସେଇଟା ବି ଅଞ୍ଜଳି କହିଚି।
ହଁ ସେଇଟା ବି ମୋର ଗୋଟେ ଭାଇ ଟେ ଆକା କହିଥିଲା ହେରା ମୁଁ ଏବେ କରୁଥିଲି ଯେ ସେଟା ସେମତି ପ୍ରୋବ୍ଲେମ ଦେଖେଇଲା ଯେ ମୋର କଣ କହିଲୁ ପଇସା ଗୋ କଟିବ ବଟ ସେ ମାନେ ଇଏ ଦେଖେଇବନି ଆଁ
ଭିକୋଇନ କୁ ଆସୁନଥିଲା।
ନାଇଁ ମୋର ବ୍ୟାଙ୍କ ଏକଉଣ୍ଟ ବି ଇଏ ହବନି ଜାଣିଛୁ ନା? ମାନେ ସେଇଟା ଦେଖେଇବନି ଯେ ଏଇଟା ଅ ଅ ଇଏ ଗୋଟେ କଣ ଗୋଟେ କହୁଥିବାର ହେଲା ତ ସେଇଟା ମୋର ହଉନ ଥିଲା ମାନେ ପଇସା କଟିଯିବ ବଟ ସେ ଏକଉଣ୍ଟ ତାର ନମ୍ବର ଦେଖେଇବନି କି ସେଇଟା ମାରିଲେଲେ ହବନି। ଏମିତି ହେଇକି ମୋ ଦି ତିନି ଥରେ ଯେତେବେଳେ ପଇସା ଉଠିଗଲା ମୁଁ କହିଲି ଏଶଳା ଏଇଟା ଆଉ କରିବିନି ଡର ଲାଗିଲା ନା। ଶହେ ଦୁଇଶହ କଟିଲା ବେଡକୁ ହେଲେ କଣ ବାଧୁଚି।
ହଁ ହଁ ନାଇଁ ଦିଦି ମୋର ସେଇଠୁ ପାଞ୍ଚ ହଜାର ପ୍ଲସ।
ନାଇଁ ତୁ ଗୋଟେ ଗୋଟେ ଯୋଉ ନଉଚୁ ସେଇଟା ଅର୍ଡର କେ
ସେଇଟାରେ ବି ବାରଶହ ହଜାରେ ଚଉଦଶହ ସୋହଳଶ
ଏଡ଼େ ବଡ ବଡ ଯାଗ ନଉଚୁ।
ହଁ ଦିଦି। ହଉ ତାହେଲେ ଜଅ ତମେ ଖାଇବ ପିଇବ ଶୋଇବ ହେଲା।
ହଁ ଠିକ ଅଛି।
ବହୁତ ବଢିଆ ଲାଗିଲା ତମ ସହିତ କଥା ହେଇକି।
ମତେ ବି
ବାଏ ବାଏ ମୁଁ ପୁରା ଡରେଇକି ଥିଲି ଯେହେତୁ ବଡ ନା।